ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ କଅଁ କରୁଚନ୍ତି?
ବସିଛୁ ଆପଣ କଣ କରୁଛନ୍ତି?
ହଁ ମୁଁ ବି ସେ ବସିଛି ଆଉ କଅଁ ଖାଇଚନ୍ତି?
ଖାଇଥିଲି ସକାଳେ ଉପମା ତରକାରୀ
ଆଚ୍ଛା। ଆଉ କେତେ ପୁଣି ଲଞ୍ଚ କରିବେ?
ଲଞ୍ଚ ବାରଟା ବେଳକୁ।
ଓୋ ଆଉ ଆପଣ କେତେ ପାଇ ଭଉଣୀ?
ଆମେ ଦି ଭାଇ ଭଉଣୀ ନାହାନ୍ତି।
ବି ଭାଇ ଆପଣ ସାନ ନା ବଡ଼?
ନା ମୁ ବଡ଼।
ବଡ ଆଛା ଆଉ ଆଉ କଣ କୁହନ୍ତ ମୁଁ ଏନା ପଢୁଛି ଆଉ ପାଠ ବିଡ୍‌।
ହୁଁ ହୁଁ।
ଆଉ ଆପଣ କଣ ପଢୁଛନ୍ତି ଏବେ?
ମୁଁ ପାଠ ପଢା ସରିଗଲାଣି ମୁଁ ଏବେ ବସିଛି ଜବ୍ ଆପ୍ଲାଏ କରିଛି।
ଆ ହାଁ ଭଲ। ଆଉ ଆଉ କଣ କୁହନ୍ତୁ ତମ ଫ୍ୟାମିଲି କେମତି କଣ ଭଲ। ମାନେ ଏବେ ସବୁ ଭଲ ଅଛନ୍ତି ସମସ୍ତେ?
ହଁ ଭଲ ଅଛନ୍ତି।
ଆଉ ହଁ ମୋର ଭଲ।
ରଜରେ କୁଆଡେ ଯାଇଥିଲେ ବୁଲିବାକୁ?
ମୁଁ କୁଆଡେ ଯାଏନି ମାମାର ଜମା ପସନ୍ଦ ନୁହଁ କୁଆଡେ ଯିବା। ଆ ତ ଘର ଭଲ ଲାଗ ଆଉ ରହିଲା ରଜକୁୁ ଯାହା ତ ସବୁ ଝିଅ ଯିବେ ନା ବୁଲିବାକୁ। ମୁଁ ଯାଇଥିଲି ସେ ଆମ ଗାଁ ସେଇ ସାଢ଼େ ଏଗାରଟା ସାଢେ ଏଗାରଟାକୁ ମାନେ ବାହାରିକି କିନ୍ତୁ ତାହେଲେ ଆଉ ଗଲା ଳେକୁ ଆସିବ ଭାରି ସାଢେଦିଟାରେ ଆଉ ରଜ ମହୋତ୍ସବ ଆଉ ଆପଣଙ୍କ ଆଡ଼େ ରଜ ମହୋତ୍ସବ ହଉନି କି?
ନା ଆମର ମହୋତ୍ସବ ହଉନି। ଏ ପାଖାପାଖି ହୁଏ ଆମେ ଯାଉ ଦେଖିବା ପାଇଁ।
ଆଛା, ଆପଣ ଆଡେ କଣ ଫେମସ କଣ?
ଫେମସ ଗଣେଶ ପୂଜା, କାର୍ତିକେଶ୍ୱର ପୂଜା ହୁଏ।
କେମିତି କଁ ହୁଏ କୁହନ୍ତୁ।
ହୁଏ ସେମିତି ଫଙ୍କସନ ହୁଏ। ମେଲୋଡି ପ୍ରୋଗ୍ରାମ ହୁଏ, ଭଜନ ସନ୍ଧ୍ୟା ହୁଏ। ଆଉ ଫିଲ୍ମ ଷ୍ଟାର ବି ଆସନ୍ତି, ଏମିତି ସବୁ ହୁଏ ଆଉ।
ଆଚ୍ଛା, ଭଲ କାହାକୁ ଡାକିଥିଲେ ଆର ବର୍ଷ?
ଆର ବର୍ଷ ଏଲି ନା ଆସିଥିଲେ।
ଅ ହ ସେମତି କେତେ କଣ ନଉଛନ୍ତି ନା ଆପଣ ଜାଣନାହାନ୍ତି ଏ ବିଷୟରେ?
ସେମିତି ସିଏ ଆର ବର୍ଷ ତ ଆସିଥିଲେ ସେ ତିରିଶ ହଜାର ଟଙ୍କା ନେଇଥିଲେ।
ହୁଁ।
ତାଙ୍କ ସହିତ ଆଉ ଜଣ କିଏ ଆସିଥିଲେ ତ ମୁଁ ଚିହ୍ନିନି ତାଙ୍କୁ।
ଉଁ ହୁଁ। ଆପଣ କଣ ସେ କ୍ଲବ ରେ ମିଶିଛନ୍ତି ନା ସେ ଭୁଲି ଯାନ୍ତି।
ହଁ ମୁଁ ତାଙ୍କର ସେଇ କ୍ଲବ ର ପ୍ରେସିଡେଣ୍ଟ ଅଛି।
ତାପରେ ଆପଣ ଖୁସି ନାହାଁନ୍ତି ଆଉ କ ଆଉ କଣ ପଚାରିବି କୁହନ୍ତୁ। ଆଛ ଆଉ କଁ କୁହନ୍ତୁ।
ରଥଯାତ୍ରା ପ୍ଲାନିଙ୍ଗ ଅଛି ପୁରୀ ଆଡେ ଯିବା ପାଇଁ ନା ନାଇଁ?
ନା ମ ଡୋରି ନ ଲାଗିଲେ କିଏ ଯିବ ତାଙ୍କ ପାଖକୁ। ମତେ ଥରେ ବି ଡୋରି ଲାଗିନି ଏପର୍ଯ୍ୟନ୍ତ ଥରେ ବି ଯାଇନି ଛୁଆ ବେଳୁ।
ପୁରୀ ତୋଟାଲେ ଯାଇନାହାନ୍ତି।
ନା। ସବୁବେଳେ ବେଳେ ଆମର ପ୍ଲାନ ଟା କାନସଲ ହବ ଆମ ଘରର କଁ ଟେ ହେଇକି।
ଯାଇ ହୁଏନି ସେଥି ପାଇଁ।
ସେଟା ବି ସତର୍କତା ଯେପର୍ଯ୍ୟନ୍ତ ଜଗା ନ ଚାହିଁଚି ଯେତେ ପଇସା ଥିଲେ ବି କେହି ପହଞ୍ଚି ପାରିବେନି ତା ପାଖେରେ।
ନା ହଉନି ପା, ହଉ ହି ନାଇଁ ଯାଇ ହି ପାରୁନୁ।
ନା ସେତିକି ଜଗାର ଆଶୀର୍ବାଦ ମୋ ଉପରେ ଅଛି ମୁଁ ଯୋଉ ଯେତେ ଥର ଚାହିଁଛି ମୁଁ ଯାଇଛି। ଆଉ ଏମିତି କି ବି ଯେତେ ଥର ଯାଇଛିିବି ବିନା ଦର୍ଶନରେ ମୁଁ କୋଉ ଦିନ ଆସିନି। ମୁଁ କୋଡିଏ ପଚିଶ ଥର ଖଣ୍ଡେ ଯାଇସାରିଲିଣି।
ସେଇଆପା ସିଏ ଯାହାକୁ ଚାହିଁବ ସିଏ ଦେଖିବ ଯିଏ ଯାହାକୁ ନ ଚାହିଁବ ସେ ଦେଖିବନି।
ଏଇ ରଥଯାତ୍ରା କୁ ବି ପ୍ଲାନିଂ ଅଛି ଆମର ଗୋଟେ ଇଏ ଅଛି। କଁ କହିଲେ ସମାଜ ସେବୀ ଯୋଉ ଗୋଟେ ଅଛି ଗ୍ରୁପ ଗଠନ କରାହେଇଛି। ତ ସେଠି ଯାଇକି ସେବା କରିବା ପାଇଁ ଆମର ଅଛି ଗୋଟେ ପ୍ଲାନ୍ ଅଛି। ତ ଏ ବର୍ଷ ବି ଆମକୁ କହିଛନ୍ତି ଯିବା ପାଇଁ ଆମ ଟିମ୍ ଲିଡର ମାନେ ସବୁ। ତ ଆମେ ଭାବିଚୁ ଯିବୁ ବୋଲି। ଦେଖାଯାଉ ଆମେ ଯାଇକି ପହଞ୍ଚି ପାରିଲେ ଜଗା ପାଖରେ ଯାହାକୁ ମାନେ ଯାହା ଯେତିକି ସମ୍ଭବ ପାରିବୁ ସେତିକି ସେବା କରିକି ଆସିବୁ।
ଆଉ। କଁ କରୁଛନ୍ତି ଆପଣ ପୁଣି ଫ୍ରି ଟାଇମ ରେ ବୁଲାବୁଲି?
ଫ୍ରି ଟାଇମ ଏମିତି ସାଙ୍ଗମାନଙ୍କ ସହିତ ମଜାମସ୍ତି ଏଇ। ବ୍ୟାଚଲର ଲାଇଫ୍ ଏୟା ଆଉ।
ହଁ ଘରେ ଅଛନ୍ତି ଏବେ ନା ହଷ୍ଟେଲ
ନା ଘରେ ଅଛି
ସାନ ଭାଇ କଣ ପଡୁଛି
ସାନ ପାଇଁ ସେ ଜବ୍ କଲେଣି ସେ ତାଙ୍କ ପଢା ସରିଗଲାଣି
ଆଉ କଣ କୁହନ୍ତୁ
ଆପଣଙ୍କ ଘରେ କିଏ କି ଅଛନ୍ତି
ଆମେ ଦି ଭଉଣୀ ଜଣେ ଭାଇ
ହୁଁ ହୁଁ ଆପଣ ବଡ
ହଁ ମୁଗୋଡ଼ି
ଆଉ ବାପା ମା କଣ କରନ୍ତି
ବାବା ଅଛନ୍ତି ହାଇ ସ୍କୁଲ ଟିଚର
ହୁଁ ହୁଁ ଆଉ ମାମା ଘରେ
ମାମା ଘରେ
ମାମାଙ୍କୁ ସାହାଯ୍ୟ କରୁଛନ୍ତି ନା ଏମିତି
ନାଇଁ ନାଇଁ କରେ
ହୁଁ ହୁଁ
ବଡ ଯିଅ ହେଲାଣି ଆସିକି ଆଉ କରିବନି କାମ ତବ ଆଉ
ହ୍ୟାଲୋ ଆପଣଙ୍କ ଫେମସ କଣ ଫେମସ କଣ ଖାଇବା ଉପରେ ଭେଜ
ହଁ ଭେଜ ମୁଁ ତ ଆଇଁଷ ଖାଇଏନି ନନ ଭେଜ ତ ଭେଜ ଉପରେ ପନିର ଖାଏ ଛତୁ ଖାଏ ପନିର ଭଲ ଲାଗେ ବେଶୀ ହେଲ୍ଦି ନା ସେଟା ଖାଏ କିନ୍ତୁ ତାପନୁ ଯେ ଡଲି ହୁଏ ଆ ମୁଁ ଡେଲି ବି ଖାଇଲେ ଗୋଟେ ଜିନିଷ ଖାଇ ପାରିବିନି ଏ ପନ୍ଦର ଦିନକୁ ଥରେ କି ମାସକୁ ଦି ତିନିଥର ଏମିତି ଆଉ ସାଢେ ତିନିଥର ଆଉ ଆଉ ଛତୁ ସେମିତି ଛତୁଟା ମତେ ଆଉ କେମିତି ଭଲ ଲାଗେନି ଏ ଯୋଉଟା ଖାଲି ତେଲରେ ଯୋଉ ହୁଏନି ଦଳିକି ଗୋଟେ ଖାଆନ୍ତି ସେଇଟା ଆଉ ନହେଲେ ଖାଲି ଉଁ ଭ ଜାରେ ଖାଲି କରନ୍ତିନି ମାନେ ଖାଲି ଆଳୁ ପକେଇକି ତେଲରେ ପିଆଜ ସେଇଟା ମତେ ଭଲ ଲାଗେ। ଆଉ କଣ ଆପଣଙ୍କ?
ମତେ ପନିର୍ ଭଲ ଲାଗେ ଆଉ ଛତୁ ତ ମୁଁ ଖାଏନି।
ଆଉ କଣ କୁହନ୍ତୁ ଆଉ ନନ୍ଭେଜ୍?
ନନ୍ଭେଜ୍ ତ ମୁଁ ଖାଏନି।
କଣ ଦୀକ୍ଷା ନା କଣ?
ସେମିତି କି ଦୀକ୍ଷା ନାହିଁ ମୁଁ ଆଗରୁ ଖାଉଥେଲି ତାପରେ ଧୀରେ ଧୀରେ ଘୃଣା ପଶିଗଲା ସେ ନନ୍ଭେଜ୍ ପୁରା ଆଉ ଛାଡିଦେଲି।
ହୁଁ। ଆଉ କୁହନ୍ତୁ କଣ।
ଆପଣଙ୍କ ଗାଁରେ କଣ ଫେମସ୍?
ଆମ ଗାଁ ରେ ଏଠିକି କଂସା ବାସନ ଫେମସ୍।
ନାଁ ହୁଁ।
କଂସା ବାସନ ପାଇଁ ଆମ ଗାଁ ଫେମସ୍ ବଡ ଗାଁ ଏସିଆର। ଆଉ ଆମର ଏଠି ପସ୍ ମାନେ ଇଏ ହଉଛି ଭଲ ହୁଏ ଗଣେଶ ପୂଜା। ଆଉ ପ ଏଟା କଣ ଏଟା ଗଜଲକ୍ଷ୍ମୀ ପୂଜା।
ହୁଁ-ହୁଁ।
ସେଟା ଭଲ ସାତ ଆଠ ଦିନ୍ ଯାଏ ଚାଲେ ସବୁଆଡୁ ଆସନ୍ତି ପ
ଆପଣ ଆପଣଙ୍କ ଘର ଟା କୋଉଠି ଭୁବନ୍?
ଭୁବନ୍।
ବଳଦ ଯାତ୍ରା ଟା ଭଲ ହୁଏ।
ହଁ ଅହ୍। ଜାଣିଚ କି ନା କଣ?
ହୁଁ।
ଆଛା ଆପଣଙ୍କ ଘର?
ଆମ ଘର ଗୋଡ଼ା।
ଗୋଡ଼ା ଜାଣିଛି ହୁଁ। ହଁ ଭଲ। ଆଉ କଣ କୁହନ୍ତୁ?
ଆପଣ ପଢା ଚାଲିଚି ନା ସରିଲାଣି?
ନାଇଁ ବିଇଡି କରୁଛି ଏଇଟା ସେକେଣ୍ଡ ଇୟର ହବ ହେଲି।
ହୁଁ ହୁଁ। ଆଉ ଭାଈ
ଅ ଭାଇ ପଢ଼ୁଛି ଟେ ନାଇନ୍ଥ କ୍ଲାସ୍।
ସ୍କୁଲ୍ ଯାଇଚନ୍ତି?
ନାଇଁ ସିଏ ହଷ୍ଟେଲ୍ ହଁ ସ୍କୁଲ ଯାଇଛି।
ମାନେ ପାଠ ପଢ଼ନ୍ତି ନା ଏମିତି ଚଗଲା ହୁଅନ୍ତି?
କିଏ ଆମ ପୁଅ?
ହଁ।
ନା-ନା ତାର ନଲେଜ୍ ଭଲ। ସେ ଅଳ୍ପ ପଢିବ ତାର ମନେ ରହିବ ସେ ମୋ ଭଳିକା ଆଉ।
ଉଁ ହୁଁ। ସେମିତି ସେମିତି ଭାଇ ଭଉଣୀ କଳି କଜିଆ କେବେ ଲାଗିଛନ୍ତି?
ଆ ହଁ କେତେ ଲାଗୁ ଆମେ ସାନ ର ମୋର ବେଶୀ ଲାଗୁ।
ହୁଁ।
ମାନେ ଆମ ଝିଅର ମୋର।
ଉହୁଁ।
ବେଶୀ ତାର ମୋର ଲାଗୁ ରହୁଚୁ ନା ସେ ପଳେଇବ ତ ଆଜି ହଷ୍ଟେଲ କାଲିି ତା ଜନ୍ମଦିନ ଥିଲା। ସେଥିପାଇଁ ଯାଉନଥିଲା ଏକରୁ ଯିବା କଥା ସେ ଖାଲି ଜନ୍ମଦିନ ପାଇଁ ଚାଲ ଜନ୍ମଦିନ ସାରିକି ଯିବ ଆଉ।
ସେଇ ବା ଭାଇ ଭଉଣୀଙ୍କ ସହିତ କିଛିଟା ମୁହୂର୍ତ୍ତ ଯୋଉଟା ବିତେଇ ଥିବା ଏଇଟା ସାରା ଜୀବନ ପାଇଁ ମନେ ରହିଯିବ।
ହ ବା। ଆଉ କଣ କହନ୍ତୁ?
ଖିଆ ପିଆ ସରି ଯାଇଛି?
ହଁ ସକାଳୁ ଚା ପିଇଥିଲି। ପିଠା ଖାଇଥିଲି ଆଉ ଚକୁଳି।
ହୁଁ ହୁଁ।
ହଁ। ହଉ ଆଉ ଆପଣ କଣ କରନ୍ତୁ କି ହଁ ହଁ।